ହଁ ମା କରିଥିଲେ ଜୟଗୁରୁ କଣ କରିଥିଲେ?
ବସିଥିଲି।
ଓ ହୋ। ଆଉ କଣ ଖାଇଛନ୍ତି?
ଆଜି ଖାଇଛି ଭାତ ଡାଲି ପନିର ତରକାରୀ ଛତୁ ଚିଲି କାକୁଡି ସାଲାଡ଼ ପାମ୍ପଡ଼ ଏତିଖିଆ ହେଇଛି ଆଜି ଆ ସନ୍ଧ୍ୟାରେ ଚାହା ବିସ୍କୁଟ୍ ଟିକେ ଖାଇଛି ଆଉ। ଆଉ ତମେ କଣ କରୁଥିଲ ମା?
ନା ଏଇ ଆମ ଘରକୁ ଆଜି ଆସିଥିଲେ ଜଣେ ତ ଆଉ ତା ସିଏ ଆଣିଥିଲେ। ଏଇ ଯୋଉ କାକରା ପିଠା। କାକାର ପିଠା ଟା ବହୁତ ବଢିଆ ବି ଲାଗୁଚି। ଆଉ ଏଇଟା ଯୋଉ ଆମର ଯୋଉ ଛତିଆରେ ଯୋଉ ପ୍ରସିଦ୍ଧ ଯମ ତାର କାକରା ପିଠା କ ନୁହ କି ସେଇଠୁ ହିଁ ସେ ଆଣିଥିଲେ ଆଉ ଛେନା କାକରା। ଆଉ ବଢିଆ ଟେଷ୍ଟ ହେଇଛି ସମସ୍ତେ ଖାଇକି କହୁଛନ୍ତି। ବଢିଆ ଲାଗୁଛି କାକରାଟା। କେଉଁଠୁ ଆଣିଛ ମୁଁ କହିଲି ଆ ଅଜା ଅଜା ଆସିଥିଲେ ତ। ଆଜି ନେଇକି ଆସିଥିଲେ ଆଉ ବଢ଼ିଆ କାକେରା ଆଉ ବଢ଼ିଆ ବି ଟେଷ୍ଟ। ସମସ୍ତେ ଖାଇକି ସମସ୍ତଙ୍କ ମନ
ପ୍ରସିଦ୍ଧ ସେଠି ମୁଁ ଯେତେବେଳେ ଆସସେ ନା ମୁଁ ସେଠି କି ହିଁ ଖାଏ। ଆଉ ଭଲ ଲାଗେ ଛେନା କାକରା ଟା ମୋର ହଉଛି ଫେବରାଇଟ ମୁଁ ସେଠିକି ଖାଇ ବସିକି ଭଲ ଲାଗେ ବହୁତ ସୁନ୍ଦର ବନାନ୍ତି ମା। ଏତେ ସୁନ୍ଦର ବନାନ୍ତି ମାନେ ସେଟା ତ ପ୍ରସିଦ୍ଧ ଆଉ
ହଁ ସେଟା ସେଟା ଆକ୍ଚୁଆଲି ଗରମ ଗରମ ଆପଣ ଯେତେ ସେତେବେଳେ ଖାଇବେ ନା ସେ ସାଙ୍ଗେ ସାଙ୍ଗେ କଡେଇରୁ ବାହାରିଥିବ ଆପଣ ତା ତରକାର ଦେଇ ଖାଇବେ ସିଏ ଯୋଉ ଟେଷ୍ଟ ମୁଁ ଥରେ ଏମିତି ଯାଇଥିଲି ଗୋଟେ ଜାଗା ବୁଲିବାକୁ ଆମେ ଯାଇଥିଲୁ ମଝିରେ ବୁଲିବାକୁ ବୁଲିକି ଫେରିଲା ବେଳେ ରାତି ହେଇଗଲା ନଅଟା ଖଣ୍ଡେ ତ ସେତେବେଳେ ଆମେ ସେଇଠି ପହଞ୍ଚିଥିଲୁ ସେଇ ଛତିଆ ପାଖରେ। ତ ଇଏ କହିଲେ କି ଆଉ ଚାଲ ଯିବା ତୁ ତ ଖାଇ ମୁଁ ସବୁବେଳେ ମନା କରେ ତେଲ ଛାଣା ଛାଣି ଦେଖିଲେ ମତେ ଟିକେ ବିରକ୍ତ ଲାଗେ ତ ମୁଁ ଆଙ୍କୁ ମନା ମୁଁ କିଲି ତମେ ତ ଯୋଉଠି ଦେଖୁଛ ଖାଲି କହୁଛ କେଇଠିିକେ ଖାଇଦବା ଆଉ ଦେଖଠି ଟେଷ୍ଟ କର। ମୁଁ କହିଲି ନାଇଁ ମୁଁ ଖାଇବିନି ତାର ମତେ ଜବର ନେଇକି ଖୁଆଇଥିଲେ। ତ ମୁଁ ଖାଇଥିଲି ଆଉ ପୁରା ଗରମ ଗରମ ଥିଲା। ଆଉ ଏତେ ଟେଷ୍ଟ ଲାଗୁଥିଲା ନା ମୁଁ ଚାର ଟା ଖାଇ ଦେଇେଇଥିଲି ତାକୁ। ସେତେବେଳେ ଆଉ ବଢିଆ ଲାଗିଲା ଆଉ ଗରମ ଗରମ କିନ୍ତୁ। ଏତେ ବଢିଆ ଲାଗିଲା ଯେ ମୁଁ କହିଲି ଭାଇ ତ ସେଦିନଠୁ ମୁଁ ବି ପୁରା ମାନେ ମାନେ ସେଇ କାକରା ପାଇଁ ସବୁବେଳେ ବି କହେ ତାଙ୍କୁ କି ଆଉ କିଏ ଯଦି ସେପଟେ ଆସିଥିବେ କି ଯାଇଥିବେ ତାଙ୍କୁ କହିବ ନେଇକି ଆସିବେ। ତ ସେବେ ମୁଁ ଖାଏ କାରଣ ଆମେ ଘରେ ମେନଲି ବନାଉ କା କାକରଟା ସୁଜିରେ। କିନ୍ତୁ ସିଏ ବନାନ୍ତି ମଇଦାରେ।
ଆଛା ଆଚ୍ଛା ସେମାନେ ଅଟା ମୁଁ କହିଲି ଅଟା ଆଉ ମଇଦା ମିଶେଇକି କରନ୍ତି କି ସେମାନେ କି?
ନାଇଁ ନାଇଁ ସେମାନେ ଖାଲି ମଇଦାରେ କରନ୍ତି।
ଆଚ୍ଛା ଆଚ୍ଛା।
ଅଟା କଥା ତ ମୁଁ କାଇଁ ଜାଣିନି କିନ୍ତୁ ଯାହା ଜାଣି ଚି ଖାଲି ମଇଦା କାରଣ ଆମ ଶଶୁର ବି ଯେତେବେଳେ ଥିଲେ ସେ ରଜକୁ କଣ କର ନ୍ତି ନା ଏ ମଇଦାରେ କାକରା କରନ୍ତି। ଛେନା ପୁରେଇକି ଆ ସିଏ ବୋ ସିଏ ଟିକେ ପିଠା ପ୍ରିୟ ଲୋକ ତ ସିଏ ଆମେ ଶୋ ଶୋଇକି ଉଠିନଥିବୁ ସିଏ ତାଙ୍କର କା କାକାରା ସବୁ ବନେଇକି ଜନ୍ତିକିନି ପୁର ବନେଇକିନି ପୁରା ସିଏ ତିନିଟା ରାତିରେ ଉଠନ୍ତି ତ ସିଏ ସବୁତକ ରେ ରେଡ଼ିକରି ଥୋଇଦେଇଥିବେ ଆମେ ଖାଲି ଗଢିକି ବି ଥୋଇ ଦେଇଥିବେ ଆମେ ଖାଲି ଜଷ୍ଟ ଛାଣିବୁ।
ଆଚ୍ଛା।
ତ ସେ ସେଇ ସେଇଠୁ ମୁଁ ଜାଣିଲି କି ସେଇ ଟେଷ୍ଟ୍ ଯେମିତି ଥିଲା। ତ ଏଇ କାକାରା ର ଟେଷ୍ଟ୍ ବି ପୁରା ସେମିତି ତ ସେଇଠି ମୁଁ ଜାଣିଲି କି ନାଇଁ ତା ମାନେ ମଇଦାର ହିଁ କାକାରା।
ହଁ ହଁ ଆମେ ସୁଜିରେ କଲେ ବି ଆଉ ସେଠି ଗରମ ଗରମ ଖାଇଲେ ବହୁତ୍ ଭଲ ଲାଗେ। ଆଉ କହିଥିଲେ ଯେ ମୋ ବୋଉ କୁ କହିଥିଲେ ମୋ ଛେନା ଟିକେ ଆଣିଥାନ୍ତା ଆଉ ବୁଢ଼ୀ ଲୋକ ମନେ ନାହିଁ ମାନେ ଗାଈର ଛେନା ଅ
ଆଚ୍ଛା।
ବୁଲିଯାଇଛି ଆଉ କଣ କରିବା ସେମିତି ପୁରା ଆଉ ପରିସ୍ଥିତି ସିଏ ଦେଖୁଛ ଖଟି ଖଟି ପୁରା ଇଏ ହେଇଗଲାଣି ଆଉ। ଭାରି ବି ଦୁଃଖ ଲାଗୁଛି ବେଳେ ବେଳେ ଦେ ଆଉ ଏଇଭଳିଆ ମା ଟି ଆଉ କଣ କରା
କେମିତି ବନାନ୍ତି?
ମୁଁ ସୁଜିରେ ମା ଜନ୍ତିକି ତାକୁ ଚିନି ଦେଇକି ଜନ୍ତିବି ଲୁଣ ପାଣିରେ ତାପରେ ଜନ୍ତିକି ତାକୁ ଗଢ଼ିବି। ଆଉ ନଡ଼ିଆ ପୁର ଛେନା ଥିଲେ ଥିଲା ନହେଲେ ନଡ଼ିଆ ପୁର ଦେଇକି ତାକୁ କରେ। ଆଉ ଗୋଟେ ପିଠା ବନାଏ ମଇଦାରେ ର ମଇଦା ର ବନାଏ ସେମିତି ମଇଦାରେ କାକରା ମାନେ ଯୋଉ ଛାଞ୍ଚରେ ଏମତି ଛାଞ୍ଚରେ କରିକି ତାକୁ କରିକି ଚିନି ଶିରାରେ ପକେଇ ସେଟା ଗୋଟେ କଣ କୁହନ୍ତି ସିଜିରି ପିଠା କୁହନ୍ତି ଗୋଟେ।
ସେ ଏ ବହୁତ୍ ଭଲ ଲାଗେ ସେଇଟା ବେଶୀ ଦିନ ରହିବ ଡ଼ବାରେ ରଖିଦେଲେ ବେଶି ଦିନି ରହିବ ସେଇ ପିଠା। ସବୁ ଏଇ ସବୁ ପିଠା ସବୁ ପିଠା ପଣା ଜାଣିଛି ଅଳ୍ପ ବହୁତ୍ କେ। ସବୁ ଜାଣିଛି ଯାହା ହଉ ମୋ ମା ମୁଁ ମୁଢି ଭୁ ଭଜା କତିରୁ ଆରମ୍ଭ କରିକି ମାଟି ଘରେ ଚଳିବା କତୁରୁ ଲିପିବା ପର୍ଯ୍ୟନ୍ତ ସବୁ ଜାଣିଚି। ଆଉ ଚଟ କୁଣୀ ଜାଣିଛି ମା ବଡ଼ରା ପତର ନାଇଁ କି ସେଟାରେ ଚଟବୁଣି ଜାଣିଛି ବିଞ୍ଚୁଣି ବୁଣି ଜାଣିଛି ଆଉ ଉଲ୍ ରେ ଯେ କେତେଟା କାମ କରିବେ ସ୍କ୍ରିନ୍ ର ଡୋର୍ ସ୍କ୍ରିନ ସବୁ କରିପାରିବି। ଆଉ ଏବେ ଟିକେ ସମୟ ହେଇ ପାରୁନି ସବୁ କାମ ବ୍ୟସ୍ତତା ଭିତରେ ରହିକି ଆଉ ସେଗୁଡା଼ ବୁଣା ବୁଣି ଆଉ କରିପାରୁନି। ନା ସବୁ ଜାଣିଚି।
ଆଉ ଏଥର ଏଇ ଯୋଉ ଦିଟା ଶତସଘଂ ବିହାର ର ଯୋଉ ଆମର ଏଇ ଯୋଉ ମୁଁ ଗୋଟେ ବନେଇକି ଦେବି, ବ୍ୟାଗ୍ ଟି ପକେଇବେ ଠାକୁରଙ୍କ ପାଖରେ ଯୋଉ ଦୀପ ଧୂପ ରଖୁନା ବଡଟା ସେଇଟା ଗୋଟେ ମାନେ ମୁଁ ଉଲୁରେ ହ୍ଵାଇଟ୍ ର ବନେଇଛି ଶତସଙ୍ଗ ବିହାରକୁ ଦେଇଛି ଛଅଟା। ସତସଙ୍ଘ ବିହାର ରେ ଛଅଟା ଦେଇଛି ସେଠି ପଡିଛି ଭଲ ଦେଖା ଯାଉଛି। ପୁରା
ଆ ମୋ ପାଇଁ ଗୋଟେ ବ୍ୟାଗ ବନେଇଦେବେ, ସେଇ ଉଲର ସେ ଯୋଉ
ଯୋଉଟା ଇ
ଯୋଉଟା ହୁଏ ହାତରେ ଯୋଉ ଧରିବା ପାଇଁ, ଯୋଉଟା ମାନେ ତାର ଟିକେ ଫିତା ଲାଗେ ଥିବ ମାନେ ଜଷ୍ଟ ଛୋଟିଆଟେ ଥିବ ଖାଲି ମୋବାଇଲଟେ ରହୁଥିବ, ଆଉ ଗୋଟେ ଛୋଟ ପାଣି ବୋତଲଟେ ରହୁ ଗୋଟେ ଦେଖିବେ ଚେଷ୍ଟା କରିବେ ଆପଣ।
ହଁ- ହଁ- ମୁଁ ଦେଖିବି ଦେଖିବି। ହଁ ଉଲୁ ମା ସବୁ ରଖିଛୁ ଉଲ୍। ସମୟ ପାଉନି ବୋଲି କରିପାରୁନି ପୁରା
ଖାଲି ଗୋଟେ ଚେନ ଲାଗିବ ଆଉ ଭିତରେ ଗୋଟେ କପଡା ଲାଗିବ, ଆଉ ଆପଣ ଆଣି ଟିକେ ବନେଇଦେବେ, ତାପରେ ତାକୁ ପକେଇ ଦେଇ ତାପରେ ଯୋଉ
ହଁ- ହଁ ଉଲରେ ଉଲରେ ମାନେ ଉଲ୍ ଉଲ୍ ରେ କହୁଛନ୍ତି ତ, ହଉ ଠିକ ଅଛି ଠିକ ଅଛି ହଁ। ଏଇ ଏବେ ଗୋଟେ ବନେଇଛି, ଆଜ୍ଞା ଆଜ୍ଞା। ହଁ- ହଁ। ଆଉ ଉଲ୍ ରେ ଏବେ ବନେଇଛି ଗୋଟେ, ଇନଭେଟର ଉପରେ ପକେଇଛି ବୁଣିକି। ଆଉ ଗୋଟେ ବୁଣିକି ଗ୍ରାଇଣ୍ଡର ଉପରେ ପକେଇଛି, ଗୋଲ ଟେ।
ଓ ହୋ ହୋ।
ଯେତେବେଳେ ଟିକେ ସମୟ ପାଇଲା ବେଳକୁ ସେଟାକୁ ଟିକେ ବୁଲେଇ ଦଉଛି ଆଉ। ଆମ ଝିଅ କହିବ ବୋଉ ତୁ ଏତେ ଜାଣିଛୁ ଯେ ଟିକେ ବନଉନୁ, ବନଉନୁ ସବୁ ବସିକି। ଆଣିକି ମତେ ଦେଇଛି କିଣିକି, କିନ୍ତୁ କଣ କରିବୁ କେତେ
ମତେ ଯେତିକି ବଡ ଆପଣଙ୍କୁ ଗୋଟେ ବ୍ୟାଗ୍ ଦେଇନ ଥିଲେ ଯୋଉଟା ହାତରେ ବନେଇକି, ଯୋଉ ହାତ ତିଆରି ବ୍ୟାଗଟା ସେଇଟା ତ ବହୁତ ସୁନ୍ଦର ହେଇଛି। ସେଇଟା ଆଜି ପର୍ଯ୍ୟନ୍ତ ବି ମୁଁ ଏମିତି ଧରି ବୁଲୁଛି। ଆଉ ମତେ ସେଇ ସାଇଜର ସେ ସେତିକି ହ୍ୟାଣ୍ଡେଲ ଆଉ ପୁରା ସେମିତି ହି ଗୋଟେ ଯଦି
ଆଚ୍ଛା ଆଚ୍ଛା ଆଛା ମୁଁ ଯାଇକି ଦେଖିକି ବନେଇବି ଆଉ ହେଲା।
ହଁ ଏଇ ଫୋନ ରେ ବି ଆସୁଛି, ବହୁତ ପ୍ରକାର ଡିଜାଇନ ଆସୁଛି ମୁଁ ଦେଖୁଥିଲି। କିନ୍ତୁ କିନ୍ତୁ ମତେ ଏଇ ଛୁଆଙ୍କ ଭିତରେ ଆଉ ସମୟ ଟିକେ ବାହାରୁନି। ନାଇଁ ମୋର ବି ଭାରି ଇଚ୍ଛା କରିବାର ସେ ସମୟ ହିଁ ବାହାରୁନି ଆଉ।
ଟିକେ ମାନେ ରହିବା ଦର କାର ଟିକେ ଅଲଗା କାମ ଟିକେ ବହୁତ କାମ ରହୁଛି ନା ମା। ସେଥିପାଇଁ କେତେକ ଜଣେ କାମ କରିବ ମା, ବହୁତ
ସେଇଆ ପରା ଏଇ ଛୁଆଙ୍କର ପାଠ ତ ଦେଖିଲା ବେଳକୁ, ସମୟ କୁଆଡେ ପଳେଇବ ଯେ ଏବେ ପରୀକ୍ଷା ସମୟ ଆସିଗଲେ। ସେଥିପାଇଁ ଟିକେ ମନ ଦେଇ ପାରୁନି ଆଉ। କଣ କରିବା ଆଉ, ଏଇଆ ହଉଛି କଥା।
ହଁ।
ଆଉ ଆପଣ ଯୋଉ ଥରେ ବନେଇକି ଦେଇଥିଲେ, ସେ ଯୋଉ ଗୁଜିଆ ବନେଇକି ଦେଇଥିଲେ। ସେଇଟା ବି ବହୁତ ବଢିଆ ଟେଷ୍ଟ ଥିଲା, ଯୋଉ ନଡିଆ ପଶିକି ଯୋଉ ପୁରରେ ହେଇଥିଲା। ଯୋଉ ପି ମିଠା କଥା କହୁଥିଲେ, ଆଉ ସେ ଗୁଜିଆଟା ବି ବ ବଢିଆ ଲାଗୁଥିଲା, ଆଉ ବହୁତ ଦିନ ପର୍ଯ୍ୟନ୍ତ ବି ଆମେ ରଖିକି ଖାଇ
ସେଟା ବେଶୀ ଦିନ ରହିବ, ପୁରା ଚିନି ଚିନି ପାଗ କରି ଭାଇଙ୍କି ଭଲ ଲାଗେ। ଭାଇ ଟିିକେ ଗରମ ଗରମ ଯିଏ ଆରିସା ପି ସେଇଟା ହେଲା ଏଇ ସବୁ ଟିକେ ଟୁକୁର ମୁୁକୁରୁ ଟିକେ ଖାଇବାକୁ ଟିକେ ଭଲ ପାଆନ୍ତି, ନହେଲେ ଅଲଗା କିଛି ନାହିଁ। ତାଙ୍କ ଖାଇବା ତ ମୁଁ ଜାଣିଛି ଆଉ। ଆଉ ସେଇଥିରେ ମୁଁ ଗଲେ, ଏଥର ବନେଇକି ଗୋଟେ ଡବାରେ କରିକି ଦେବି ଖାଇବେ।
ଆମେ ତ ସେୟା ମତେ ସେମିତିଆ ମା ବନେଇବ ଯେ ଶୁଣୁନାହାନ୍ତି ସେଇଟା ତ ଆପଣ ମିଠା ବସେଇ କରୁ ଚନ୍ତି ଆପଣ ଗୋଟେ ସେ ଯୋଉ ସେମିତିଆ ଖାସ୍ତା ଟା ତାର ହବ। କିନ୍ତୁ ଆପଣ ତା ଭିତରେ ଯୋଉ ଆମର ଗୋଟେ ଛୋଟ ସମସ୍ୟା ଆସେ ନା ଯୋଉ ଟା ଆମେ ଖାଉ ଯୋଉ ମାର୍କେଟରେ ମିଳେ ତା ଭିତରେ ଖାଲି ଆପଣଙ୍କ ଙ୍କର ଯୋଉ ଛତୁ ସତୁ ଥାଏ ଯୋଉ ଚଣା ଚଣା ଯୋଉଟା କ ତା ଗୁଣ୍ଡ ହଁ ହଁ ହଁ। ସେଇ ସତୁ ଗୁଣ୍ଡଟାରେ ଯୋଉଟା ହୁଏ ଖାଲି ମସଲା ବାଲା ଯୋଉଟା ଓହୋ ସେଇଟା କେତେବେଳେ ଆପଣ ଚେଷ୍ଟା କରିବେ ବନେଇବା ପାଇଁ। ଆଉ ସେଇଟା ନା ବହୁତ ବଢ଼ିଆ ଜିନିଷଟା। ଆଉ ସେଇଟା କେତେବେଳେ ଦେଖିବା ଚେଷ୍ଟା କରିବେ ହଁ ହଁ ବହୁତ ଭଲ ଲାଗେ ସେଇଟା। କେତେବେଳେ ଏଇ ୟୁଟ୍ୟୁବ ମାଧ୍ୟମରୁ ଦେଖିକି
ମାନେ କଚୁ କଚୁୁରୀ ଟା କେମିତି ଏ ଟିକେ ଟିକେ ବନାନ୍ତି ମୋର ସବୁବେଳେ ଖରାପ ହେଇଯାଉଚି, ଏତେ ଭଲ ହଉନି ଭିତରଟା ଯେ ମୁଁ ଥରେ ଦିଥର କଲିଣି ଭଲ ଲାଗେନି କଚେରୀ ଟା ମାନେ
ଏଇଟା ବତେଇଦେବି ଆପଣଙ୍କୁ ଏବେ ତ ସମୟ ହେଇଆସି ଆସିଲାଣି ଆଉ ଆପଣ ମୁ ଆଉ ଥରେ କେତେବେଳେ ବତେଇଦେବି ଆଉ ହଉ ରହୁଛି ଆଉ। ଆଜ୍ଞା।
ହଁ ହ ଆଉ